ହ୍ୟାଲୋ।
ହ୍ୟାଲୋ ହ ସାର୍ ନମସ୍କାର।
ଆଜ୍ଞା ସାର୍ ମାମ ନମସ୍କାର ଆଫ୍ଟର ନୁନ
ଗୁଡ ଆଫ୍ଟରନୁନୁ ସାର୍ ଆମ ଏଠି ନା ଏବେ ବର୍ଷା ଷ୍ଟାର୍ଟ ହେଲା। ଆଉ ଲାଇନ୍ ବି ପଳିଗଲା ହଁ।
ନାଇଁ ଆମର ଏପଟେ ବର୍ଷା ବର୍ତ୍ତମାନ ଜୋରରେ ହେଲେଣି ଲାଇନ ମଧ୍ୟ ଅଛି।
ଆମ ଏଠି ଏବେକା ଲାଇନ୍ ଯାଇଛି ପୁଣି ଆସିବ ଟିକେପରେ ଲାଇନ ପଳି ଆସିବ।
ହଁ ବର୍ଷା ଜୋରେ ହେଲେ ତ ସବୁଆଡେ ପ୍ରାୟ ଲାଇନ କଟିଯାଏ ଆଉ ଏରା ଯଦି ଘଡଘଡି ମାରଥିବ ଘଡଘଡି ତାହାଲେ ଲାଇନ୍ ପ୍ରାୟ କାଟଦିଅନ୍ତି ଦେଖିଶିଏ ଫିବେଲ।
ସେଥିପାଇଁ ଟିକେ ପ୍ରୋବ୍ଲେମ ଆଉ ନହେଲେ ଆଉ କିଛି ନାଇ। ଆଛା ଆପଣ ହଁ ଘଡଘଡି ଆସୁଛି।
ହଁ ସେଇ ଟାଇପ୍ ର
ଆଉ ଅ ଏବେ କିଛି ନାହିଁ ଏବେ ସବୁ ଖା ଖାଇବା ସାରିଲେ। ଏବେ ଟିକେ ରେଷ୍ଟ କରିଛି ଆଉ।
ଆଜି କଣ ରୋଷେହେଇଥିଲା ଆପଣଙ୍କର?
ଆଜି ଆମର ହେଇଥିଲା ଭାତ ଡାଲମା ପୁଟଲ ଲାଉ ପୁଟଲ ଭେଣ୍ଡି ଭଜା ଆଉ ମୂଲା ଶାଗ ଆଉ କଲା ତରକାରୀ।
ଆରେ ବା ବହୁତ ବଢିଆ।
କଲାରେ ଆପଣ ଯୋଉ ବି ତା ମାନେ ଯା ବନାଇବେ ନା ତିଆରି କରିବେ ସେଇଟା ବହୁତ ଭଲ ଲାଗିବ। ମୋର କଲରା ବହୁତ୍ ଫେବ୍ରାଇଟ ଏ।
ଆରେ ବା ଯାହା ହୋଉ ଆକଚୁଆଲି କଥାରେ ଅଛି ଖାଉଥିବ ଯିଏ ପିତା ସିଏ ହେବ ଜଗତ ଜିତା ଆଉ।
ହଁ କଲା ଶାଗ ବି ଆପଣ ଖାଇଛନ୍ତି କଲା ଶାଗ?
ନା ନା ଆମର ବହୁତ ପିଟା ଲାଗେ ମୁଁ ଖାଏନି।
ଓହୋ କଲା ଶାଗ ବି ଭଲ ଲାଗେ ଆଉ ଆମ ଏଠି ନା ତାମାନେ ଗାଁ ମାନଙ୍କୁ ଗାଁ ମାନଙ୍କରୁ ତାମାନେ ମାର୍କେଟ ରେ ଆଣନ୍ତିନି ତ ବହୁତ ଭଲ ଭଲ ଭଲ ତା ମାନେ ଶାଗ ମିଲେ। ଯୋଉ କଟା ଶାଗ ନାଁ ଶୁଣିଛନ୍ତି କଟା ଶାଗ?
ହଁ ହଁ।
ତାପରେ କେନା ସାଗ। ହଁ କେନା ଶାଗ ତାପରେ କୁ ଯୋଉ କୁନ୍ଦ୍ରୁରୁ ହୁଏ ନା?
ଆଜ୍ଞା।
କୁନ୍ଦୁରୁର ବି ତାମାନେ ଶାଗ କରିକି ଖାଆନ୍ତି।
ଆଚ୍ଛା।
ବି ବହୁତ ଭଲ ଲାଗେ ବଡି ଆଉ ବାଇଗଣ। ଆଉ ବଡି ଆଉ ବାଇଗଣ ଦିଦି ଦେଇକି ତା ମାନେ କରନ୍ତି ସେଟା। ସେଇଟା ବି ବହୁତ ଭଲ ଲାଗେ।
ଆଚ୍ଛା ଆଛା ଆଉ କଣ କଣ ସାଗ କଣ ସେପଟ ସବୁ ମିଳେ?
ଆଉ ଏଇଠି ଯ ଯୋଉ ଭାଜି ଶାଗ ଖଡା ଶାଗ ତ ଆପଣ ଜାଣିଥିବେ।
ହଁ ଖଟା ଶାଗ ଜାଣିଛି ସଜନା ସାଗ ଆଜି ଆମର ସଜନା ଶାଗ ଆଜି ଆମେ
ଶାଗ ହେଇଥିଲା ହଁ ହଁ ମତେ ବହୁତ ଭଲ ଲାଗେ ସଜନା ଶାଗ।
ଭଜନ ଶାଗ ଟା ଖାଇଲେ ବହୁତ ଆଖି ପାଇଁ ବହୁତ ଭଲ।
ସଜନା ସାଗରେ
ସଜନ ସାଗରେ ବହୁତ ଭିଟାମନ୍ ଅଛି ନା ଆଜ୍ଞା ଆଖି ପାଇଁ ସେଇଟା ବହୁତ ଭଲ।
ହଁ।
ଆଉ କଣ ସବୁ ଆପଣଙ୍କ ଆଡ଼େ ଶସ୍ତା ଅଛି?
ଶସ୍ତା ଯୋଉ ପନିପରିବା କହୁଛନ୍ତି ଏବେ ତ ତାମାନେ ଏ ଯୋଉ ବିଲାତିର ରେଟ୍ ତ ଦାମ ବଢି ଯାଇଛି ଆମ ଏଠି ନା ଷାଠିଏ ହେଇଛି।
ହ ନାଇଁ ଆଛା ଷାଠିଏ ଟଙ୍କା ହେଇ ଯାଇଛି ନାଇଁ।
ହଁ। ଆଗରୁ ତ ଥିଲା ଦଶ ତା ମାନେ କୋଡିଏ ତିରିଶ। ଥିଲା ଏବେକା ଏତେ ଦିନ ହେଲାଣି ବଢିଯାଇଛି ତା ରେଟ୍ ଟା। ଷାଠ ସତୁରି ହ ହେଇଛି ଆଉ। ହଁ।
ହେଇଥିବ ଯଦି ବର୍ଷା ପରା। ଜମିରେ ଚାଷ କରୁଥିବେ ପାଣି ନିଜ ରେଟ୍ ବଢ଼େଇ ଦିଅନ୍ତି।
ସେଇୟା
ଆଉ କଣ ରଥଯାତ୍ରା ଦେଖି ଯିବେ? ନା ନା ମାର୍କେଟ ମୁ ଯାଏ ତାର ବା ଏ ଯଦି ବାପାର ବି ଯଦି କିଛି କାମ ଥିବ ନା ଏ କାମ ହଁ ଜାଣି ଆମେ ଛୋଟ ବିଲୁ ତମେ ବାପା ସହିତ ଯାଇଯାଇ ଆମର ଆମର ଅଭ୍ୟାସ ହେଲାଣି। ତାମରେ ଟିକେ ପନିପରିବା ଇ ତ ଦୋକାନ ବଜାର ଉପରେ ଟିକେ ଆଇଡିଆ ଅଛି ତ ସେଠାରୁୁ ତ ଏବେ ବି ବାପା ଯଦି କିଛି ଅଲଗା କାମ କରୁଥିବେ ତ ଆମେ ତାମାନେ ମୁଁ ତାମାନେେ ଯାଏ ବି କିଣା କିିଣି କରିକି ପଳେଇ ଆସେ। ଆଗରୁ ସେ ଯାହା ବି ତାମାନେ ଯୋଉ ହଁ ହ୍ୟାଲୋ ଶୁଭୁଛି।
ଆଜ୍ଞା ଶୁଭୁଛି ଆଜ୍ଞା ହଁ।
ହଁ ଆଗରୁ ତମାନେ ଯା ଯାହା ବି ତାମାନେ ଆମେ ଅ ଯାଉଥିଲୁ ସବୁ ଜାଗାକୁ ତା ମାନେ ବାପା ଆମକୁ ନିଅନ୍ତି ସହିତ। ତ ସେଥିପାଇଁ ଆମର ଟିକେ ଆଇଡିଆ ଆସିଯାଇଛି କି କେମିତି କଣ କେମିତି ତମେ ଅ କିଣିବା କଥା କଣ? ତମାନେ କେମିତି ମୁଁଲାଇବି ସେଟା ଟିକେ ଆଇଡିଆ ଅଛି ତ ସେଇଟା ଟିକେ ଟିକେ ଆସିଯାଇଛି ଆଉ।
ତାମାନେ ଆପଣ ବୁଲାବୁଲିରେ ପୁରା ମାଷ୍ଟର ଥିବେ।
ନା ମୁଁ ବୁଲାବୁଲି ମାଷ୍ଟର ବେଶୀ ନାହିଁ। ଥରେ ଦୁଇଥର ଯଦି ସେ କହିବ ତ ତାହେଲେ ଠିକ ଅଛି ଆଉ ଯଦି ବେଶୀ ଯଦି ହେଲେ ଯଦି ମୂଲେୟାକୁ ମନା କରିବ ତାହେଲେ ଠିକ ଅଛି। ସେଇ ରେଟ ଦେଇକି ପଳେଇ ଆସ। କିନ୍ତୁ ପ୍ରଥମେ ଟିକ କେ କହିବ କି ଧା ଦୁଇ ତିନି ଟଙ୍କା କମ କରନ୍ତୁ ପ୍ରଥମେ କହିବ ଯଦି ସେ ନାଇଁ ଠି କହିବନି କି ହେବନି ତାହେଲେ ଠିକ ଅଛି ସେଇ ରେଟ ଦେଇକି ପଳେଇ ଆସେ ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣ ରଥଯାତ୍ରା ହଉଛି ଆପଣଙ୍କ ଗାଁରେ?
ଆମ ହଁ ଆମ ଆଡେ ହୁଏ ରଥଯାତ୍ରା। ସବୁ ଯୋଉ ପଡା ଯୋଉ ମନ୍ଦିର ମାନଙ୍କୁ ତାମାନେେ ଅ ସବୁ ପଡାରେ ଆମେ। ନାଇଁ ଗୋଟେ ଗୋଟେ ତା ମାନେ ରଥ ଆଣନ୍ତି।
ଆଚ୍ଛା।
ସବୁଆଡ଼ ତ ମନ୍ଦିର ଅଛି ନା ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର।
ଆଜ୍ଞା।
ତ ସେଠାରେ ତାମାନେ ସମସ୍ତ ସବୁଆଡେ ତା ମା ଆଉ ଆଉ କେତେ କେତେ ଜଣ ତ। ନିଜ ଘରେ ବି ତାମାନେେ ଛୋଟ ରଥ କରିକି ତାମାନେ। ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ବ ବସିକି ବି ପୂଜା କରନ୍ତି ଏପଟୁ ସେପଟୁ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଏଇ ର ଥଯାତ୍ରା ସମୟରେ ପିଲାମାନେ ମଧ୍ୟ ନିଜେକୁ ଗୋଟେ ରଥକୁ ସଜେଇକି। ଠାକୁର ରଖିକି ଟିକେ। ବୁଲାବୁଲି କରି ଯାତ୍ରା କରି ତାଙ୍କୁ ପିଲାମାନଙ୍କୁ ବି ଭଲ ଲାଗିବ ଛୋଟ ପିଲାମାନଙ୍କୁ।
ସେଟା ବି ବହୁତ ଭଲ ଲାଗେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆମ ଏପଟେ ବି ଆଉ ତ। ଯୋଉ ବାକି ସବୁ ଯୋଉ ପଡା ମାନଙ୍କୁ ଯାହା ଯାହା ହୁଏ। ସେଟା ବି ଆମେ ତାମାନେ ଯାଉ ଯୋ ଦେଖି ଯାଉ ଆଉ ସେଠି ବି ପ୍ରବଳ ଭିଡ ହୁଅନ୍ତି।
ଆଚ୍ଛା ବହୁତ ଭିଡ଼ ହୁଏ ନାଇଁ?
ହଁ, ଆପଣ କଣ ପୁରୀ ରଥ ପୁରୀ ରଥ ଦେଖିଯିବେ ନା ନାଇଁ? ଏ ବର୍ଷ।
ହଁ ପୁରୀ ଆମ ନିଜ ଘର ତ ପୁରୀ।
ଆଚ୍ଛା ବେଲେ ଆପଣ ତ ପୁରା ସିଓର ଯିବେ।
ହଁ ଆମର ଘର ପାଖରେ ହିଁ ତ ରଥଯାତ୍ରା ହଉଛି। ଆମେ ତ ସିଓର ଯିବୁ ସମସ୍ତେ।
ହଁ କି ଆପଣ ତ ଭାଗ୍ୟବାନ ଆଉ ରଥ ଯା ସବୁ ଦେଖୁଛନ୍ତି ଜାଣିବି।
ହଁ।
ତାମାନେ ଆପଣ ଏମତି ଫ୍ରି ଟାଇମ ରେ ବି ଆପଣ କଲେ ଯାଉଥିବେ।
ହଁ ହଁ ଫ୍ରି। ଫ୍ରି ହେଲେ ଯେତେବେଳେ ଇଚ୍ଛା ହଉଛି ଆମେ ଜଗାଙ୍କ ପାଖକୁ। ମହାପ୍ରଭୁ କାଳିଆଙ୍କ ପାଖକୁ ସବୁବେଳେ ଆମେ ଯାଉଛୁ।
ହୁଁ ବାକି ପୁରୀର ଅବଢା ନା ମତେ ବହୁତ ଭଲ ଲାଗେ।
ହଁ ପୁରୀରେ ତ। ଅଭଡା ମାନେ ବହୁତ ବଢିଆ ବହୁତ ପ୍ରକାର ଆଇଟମ ମଧ୍ୟ ଅଛି ଅଭଢାରେ।
ହଁ କଣ କଣ ହଉଚ? ମୁଁ ତ ଖାଲି ଯୋଉ ଆମେ ଯୋଉ ଯାଇଥିଲୁ, ମୁଁ ଖାଲି ଖାଇଥିଲି କି, ଭାତ ଅ ଡାଲମା ଆଉ କଣ ଗୋଟେ ତା ମାନେ
ତାଙ୍କର ଶା ଶାଗ ହଉଚି, ମହୁର ହଉଚି, ବେସର ହଉଚି ଆଉ ଡାଲମା ହଉଚି ହଁ ଡାଲମା ହଉଚି, ଶାଗ ମୁଗ ହଉଚି ଆଉ ମିଠା ଭାତ୍ ହଉଚି।
ମିଠା ଭାତ।
ଚି, ଆଉ ଫେଣୀ ହଉଚି, ଗଜା ହଉଚି ବହୁତ ପ୍ରକାର ହଉଚି ଠାକୁରଙ୍କର।
ସେ ସେ ସେ ସବୁ କଣ ଏଇ ପଣ୍ଡା ମାନେ ହିଁ ତିଆରି କରନ୍ତି?
ନାଇଁ ସେଇ ପନ୍, ହଁ। ସେଠି ଆମର ଜଗନ୍ନାଥଙ୍କର ସବୁ ରୋଷେଇଆ ଅଲଗା ଅଲଗା ରୋଷେଇଆ ଥାଆନ୍ତି, ସେମାନେ ପୁରା ପ୍ରତିଦିିନ ରୋଷେଇ ହୁଏ, ପ୍ରତିଦିନ ରୋଷ୍ ଷେଇ ହୁଏ, ଆଉ ସେ ରୋଷେଇର କୌଣସି ମେସିନ୍ ଆଇଟମ୍ ଦରକାର ହବନି, ଯେମ୍ ତି ଘରେ ବେସର ବାଟିବା ପାଇଁ ଆପଣ ମାନେ ସବୁ ଗ୍ରାଇଣ୍ଡିଙ୍ଗ୍ କରିଦଉଚନ୍ତି, ଗ୍ରାଇଣ୍ଡର ତ ସେଠେଇ କୌଣସି ମନ୍ଦିରରେ ଗ୍ରାଇଣ୍ଡର ହୁଏନି, ସବୁ ହେମଦସ୍ତାରେ ହବ, ହେମଦସ୍ତା ହଉ, ପନିକିରେ ହଉ ହେଲା। ସବୁ ନିଜେ ନିଜେ ସବୁ, ଯୋଉମାନେ ଅଛନ୍ତି, ଅ ସବୁ ହାତ୍ ତେରେ, କୌଣସି ମେସିନ୍ ଲାଗିବ ନାହିଁ।
ହୁଁ।
ଆଉ ସେଇଠି ହୁଏ, ସବୁଦିନ ରୋଷେଇ ହୁଏ।
ଏ ମାମା?
ବାଉନ ବଜାର
ସେ ଘର ଓଳଉ
ପୁରା ରୋଷେଇବାସ ହୁଏ, ରୋଷେଇବାସ ହେଇକି ଆନନ୍ଦ ବଜାରକୁୁ ଆସେ, ଆନନ୍ଦ ଭୋଗ ଲାଗିକି, ତା ପରେ ଆନନ୍ଦ ବଜାରରେ ସମସ୍ତେ ନିଅନ୍ତି, ଖିଆପିଆ କଲେ, ସେଇଠି ବି ବସିକି ଖାଆନ୍ତି।
ସେଟା ଗୋଟେ ତା ମାନେ ଗୋଟେ
ହଁ, ବର୍ ବର୍ତ୍ତମାନ୍ ତ ମହାପ୍ରଭୁ ଅଣସର ଘରେ ଅଛନ୍ତି, ମହାପ୍ରଭୁକୁ ଜର ହେଇଚି।
ହଁ ହଁ।
ଆଉ ବର୍ତ୍ତମାନ ସେ ଆଲାରନାଥ୍ ଯୋଉ ଠାକୁର ଅଛନ୍ତି ସେଠି ଦେଖା ଦଉଚନ୍ତି, ସେଠି
ଆଉ କଣ ମୁଁ ଶୁଣିଥିଲି କଣ, ରାନ୍ଧ୍, ତ ମାନେ ରୋଷଇ କଲା ବେଳେ ହ ଯୋଉ ରୋଷେଇଆ ମାନେ କଣ, ଏ ପାଟିରେ ଗାମୁଛା ଦେଇ ଦେଇକି
ଆଜ୍ଞା ଆଜ୍ଞା ଆଜ୍ଞା, ରୋଷେଇ କଲାବେଳେ, ଯେତେବେଳେ କାହିଁକି ନା, ବହୁତ ପ୍ରକାର ବ୍ୟଞ୍ଜନ ହଉଚି ନା? ତ ରୋଷେଇ କଲାବେଳେ ସେ ପାଟିରେ ଗାମୁଛା ଦିଅନ୍ତି ସେଇଥିପାଇଁ, କେ କାଳେ ବ୍ୟଞ୍ଜନରେ ତାଙ୍କର ଗୋଟେ ଲାଳସା ରହିଥାଏ କି?
ହଁ।
ପା ପାଟିରୁ ଲାଳ ବୋଇବ କି ସେଥିପାଇଁ ସେମାନେ କଣ କରନ୍ତି, ପାଟିରେ ଗାମୁଛା ଭିଡି ଦିଅନ୍ତି।
ଯୋଉ ଗାମୁଛା ଗୋଡ଼େଲେ କଣ ବାସ୍ନା ଆସେନି ନାକକୁ?
ହଁ ସେଇଆ ବି ଠିକ କଥା ବାକି ବହୁତ ବ ଭଲ ଲାଗେ ସେଟା ତା ମାନେ। ପୁରୀକୁ ଯିବା ମାତ୍ରେ ନା ତାମାନେ ଗୋଟେ ଅଲଗା ତା ମାନେ ଫିଲ୍ ଆସେ।
ହେଲା ଆସିଲେ ଆ ସବୁ ଅଛି ଠାକୁରଙ୍କର କେମିତି ରୋଷେଇ ହୁଏ।
ହୁଁ ସେ ରୋଷେଇ ଘରକୁ କାହାକୁ ବାହାରକୁ ତାମାନେ ଯିବାକୁ ଆ ଅନୁମତି ଦିଅନ୍ତି ନା ଭିତରକୁ?
ନାଇଁ ନାଇଁ ଏବେ ଏବେ ଏବେ ହେଇଗଲାଣି ଏବେ ଅନୁମତି ହେଇଗଲାଣି ଏବେ ପ୍ରାୟ ସମ ଯାଉଚନ୍ତି ରୋଷେଇ ଘର ଭିତରକୁ ଆଲାଉ ନାହିଁ ବାହାରେ ଖାଲି ଦସ ନ କରିକି ଆସିବେ।
ସେ ବାହାରେ ଦେଖିକି ଖାଲି ଆସିବେ ହଁ ସେଠାରେ କେତେଟା ରୋ ରୋଷେଇ ତା ମାନେ ଏଇଟା କାମ କରୁଚନ୍ତି?
ହୁଁ ଅଛି ରୋଷେଇଆ ବୋଧେ ପଚ ପଚାଶ କି ଷାଠିଏ ଜଣ ଲୋକ ରୋଷେଇ କରୁଚନ୍ତି।
ହୁଁ ହୁଁ। ଆଉ ଯୋଉ ସେଟା ଯୋଉ ଯୋଉ କଣ ହଁ ମାଟି ହାଣ୍ଡିରେ ବି ଯୋଉ କରନ୍ତି ନା ତାର ଗୋଟ ଟେ ବି ତା ମାନେ ଅଲଗା ତା ମାନେ ତାର ସ୍ଵାଦ ସେ ଭୋଗର।
ହଁ ମାଟି ହାଣ୍ଡି ସବୁବେଳେ ସେଠି ମାଟିରେ ହିଁ ମାଟି ହାଣ୍ଡି ରେ ରୋଷେଇ ହୁଏ।
ହୁଁ।
ଗୋଟେ ରୋଷେଇ କରିଥିବେ ତା ଉପରେ ଧାଡି ଧାଡି ଧାଡି ସଭା ସଭା ଉପରେ ଯୋଉଟା ଥିବ ବ ସେଇଟା ଫାଷ୍ଟ ହବ ପକିବ। ତାପରେ ତଳେ ଯୋଉଟା ରହିବ ସେଟା ଲାଷ୍ଟକୁ ପକିବ।
ହଁ ହଁ ସେଇଟା ହଁ ସେଇଟା ମୁଁ ଶୁଣିଥିଲି ସେଟା କିଛି ଚମତ୍କାର ଗୋଟେ। ପ୍ରଭୁଙ୍କର। ସେଟା ଗୋଟେ ଭଲ ଲାଗେ ଆଉ। ହ ଆଉ ଏବେ କଣ ଖାଇବେ କଣ ଆପଣ? ହୁଁ। ହୁଁ ହୁ ହୁଁ।